ହାଲୋ।
ଆଜ୍ଞା।
ମମି ନମସ୍କାର।
ନମସ୍କାର ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ବନ୍ଧୁ ବନ୍ଧୁ କଣ ଏପର୍ଯ୍ୟନ୍ତ ଶୋଇନାହାନ୍ତି?
ନାଇଁ ଆଜ୍ଞା ବସିଛି।
କଣ ପାଇଁ ବନ୍ଧୁ ଶୋଇନାହାନ୍ତି ଆଜି?
ଆଜି ଆଜି ଆଜି ଦିନରେ ଆଜ୍ଞା ଟିକେ ଶୋଇପଡିଥିଲି ତ ସେଥିପାଇଁ
ଆଜ୍ଞା ଆଜ୍ଞା। ନାଇଁ ବନ୍ଧୁ ବର୍ତ୍ତମାନ ତ ସମସ୍ତଙ୍କ ଘରେ ଶୋଉ ସୁ ବନ୍ଧୁ ବାରଟା ରାତି ହେଇଯାଉଛି ବୁଝିଲେ।
କହିଁକି ଆଜ୍ଞା?
କାରଣ ବନ୍ଧୁ ସମସ୍ତଙ୍କ ଘରେ ଏଇ ଖାଇବା ପିଇ ଟିକେ ବନ୍ଧୁ ବର୍ତ୍ତମାନ ଲେଟ ରେ ହଉଛି ବୁଝିଲେ। ବର୍ଷା ଦିନ ଲୋକ ଟେ ଚିଡଚିଡି ହେଇ ରହୁଛନ୍ତି ବୁଝିଲେ।
ଆଜ୍ଞା।
ବନ୍ଧୁ ଆପଣ କଣ ବର୍ଷ ଦିନକୁ ଭଲ ପାଆନ୍ତି?
ମୁଁ ଆଜ୍ଞା ବହୁତ ଭଲ ପାଏ।
କାଇଁ ବନ୍ଧୁ ଆପଣଙ୍କ ଜଳ ବର୍ଷା ଦିନ ତ ବଧୁ ବହୁତ ଲୋକ କମ ଭଲ ପାଆନ୍ତି ଆପଣ କାଁ ଏତେ ଭଲ ପାଆନ୍ତି।
ମତେ ଆଜ୍ଞା ଭଲ ଲାଗେ ମତେ ବର୍ଷା ହେଲେ ଭଲ ଲାଗେ ଥଣ୍ଡା ପାଗ ରୁହେ। ତାପରେ ବଢିଆ ନିଦ ହୁଏ ବଢିଆ ଲାଗେ ଆଜ୍ଞା।
ବନ୍ଧୁ ଆପଣ କିଛି ପରିବା ଚାଷ କରୁଛନ୍ତି ବର୍ଷା ଦିନେ?
ଆଜ୍ଞା ମୁଁ ବହୁତ ପରିବା ଚାଷ କରେ ମୋ ହାତରୁ ବି ବଢିଆ ଚାଷ ହୁଏ ଆଜ୍ଞା
ଆପଣ କି କି ପରିବା ଚାଷ କରିଛନ୍ତି ମୋତେ ଟିକେ ଜଣାଉନାହାନ୍ତି?
ମୁଁ ଆଜ୍ଞା ଅ ଏମିତିରେ ତ ଆମର ବିଲରେ ଚାଷ ହଉଛି ତାପରେ ଆମ ଘର ପାଖରେ ଯୋଉ ବଗିଚା ଟି ଅଛି ଏବେ ଏବେ ତ ଫୁଲ ଫୁଲ ଫଳ ତ ଆଜ୍ଞା କିଛି ହଉନି ଏବେ ବର୍ତ୍ତମାନ ଆମେ ବାଇଗଣ ସବୁ ଚାରା ଗଛ ଆଜ୍ଞା ଆଣିକି ଲଗେଇଛୁ ବୁଝିପାରୁଛନ୍ତି ଆପଣ?
ଆଜ୍ଞା ଆଜ୍ଞା।
ହୁଁ ଚାରା ଗଛ କିଛି କିଛି ଆଣିକି ରଗେଇଛୁ।
ବନ୍ଧୁ ଚାରା ଗଛ ଲଗେଇଛନ୍ତି ତା ମରିବ ନାହିଁ ତ?
ନାଇଁ ନାଇଁ ଆଜ୍ଞା କିଛି ହବନି ଆଉ କିଛି ଆଉ ଆଉ ଆଉ ଗୋଟିଏ ଦୁଇ ଦିନ ଦୁଇ ଦିନ ପରେ ବର୍ଷା ରହିଯିବ। ପାଗଟି କିଏ ପରିବର୍ତ୍ତନ ଦେଖାଯିବ ତାପରେ ସବୁ ଗଛ ସଠିକ ଭାବରେ ବଢିବ।
ନାଇଁ ନାଇଁ ବନ୍ଧୁ ଠିକ କହୁଛନ୍ତି ଯେ ଆପଣ ବର୍ତ୍ତମାନ ତ ବନ୍ଧୁ ଜାଣିଛନ୍ତି ପରିବେଶ ନ କଲେ ବର୍ଷା ଦିନ ବର୍ଷାର ଲାଭ କେମିତି ଉଠାଇବେ ବୁଝିଲେ।
ଆଜ୍ଞା।
ଦେଖନ୍ତୁ ଆମ ଘର ପାଖରେ ମଧ୍ୟ ଆମର ମାନେ ଆମେ ତ ବନ୍ଧୁ ଚାଷ କରିପାରୁନୁ କାରଣ ଆମର ଜାଗା ନାହିଁ ବୁଝିଲେ। ଆମର ଚାଷ କରିବା ପାଇଁ ସେମିତି ସେଭଳି କିଛି ଜାଗା ନାହିଁ ଘର ପାଖରେ। ସେଥିପାଇଁ ବନ୍ଧୁ ଆମେ ଚାଷ କରି ପାରୁନାହୁଁ। କିନ୍ତୁ ବନ୍ଧୁ ଆମେ କିନ୍ତୁ ମାର୍କେଟ ର ଥିବା ରାସାୟନିକ ସାରର ମଧ୍ୟ ପରିବା ଖାଉନେହିଁ। ଆମ ଗାଁରେ ଯୋଉଁମାନେ ସବୁ ଚାଷ କରିଛନ୍ତି ବୁଝିଲେ।
ଆଜ୍ଞା।
ତାଙ୍କଠାରୁ ଆମେ କି-କିଣିକି ଆମେ ପରିବା ଖାଉଛୁ ବୁଝିଲେ।
ଆଜ୍ଞା।
ବନ୍ଧୁ ଆପଣ ମଧ୍ୟ ଆପଣ ତ ନିଜେ ଚାଷ କରୁଛନ୍ତି। ହେଲେ ବନ୍ଧୁ ଆପଣ ମଧ୍ୟ ବଜାରର ଜିନିଷ ଖାଆନ୍ତୁ ନାହିଁ ବୁଝିଲେ।
ନାଇଁ ନାଇଁ ଆଜ୍ଞା ମୁଁ ବି ସେମତିରେ ବି ବଜାର ଜିନିଷ ଗୁଡା ଖାଏ ନା।
ଆଜ୍ଞା ଆଜ୍ଞା ଠିକ୍।
ଆମରୋ ଆମର ଗୋବ ଗୋବର ଖତ ଦେଇକିରି ଗୋବର ଖତ ଦେଇକିରି ଆମେ ଆଜ୍ଞା। ଆମେ ଚାଷ କରୁ। ଆମର ଯାହା ହୁଏ ଆଜ୍ଞା ଆମେ ଖାଉ।
ନାଇଁ ନାଇଁ ଠିକ୍ କହୁଛନ୍ତି। ଆପଣ ଭଲ ଆପଣଙ୍କର ଧାରଣା ଚିନ୍ତା ଧାରଣା ବହୁତ ଭଲ ବୁଝିଲେ ବନ୍ଧୁ।
ଆଜ୍ଞା ଧନ୍ୟବାଦ ଆଜ୍ଞା।
ବନ୍ଧୁ ଆପଣଙ୍କୁ ପଚାରୁଥିଲି କଣ କହିଲେ ଆପଣ ଯୋଉ ଚାଷ କରନ୍ତି ତାହା କଣ ଆପଣ ମାର୍କେଟରେ ନେଇ ବିକ୍ରୟ କରନ୍ତି।
ନାଇଁ ନାଇଁ ଆଜ୍ଞା ଆମେ ବଜାର ନେଇକି ବିକ୍ରୟ କରୁନୁ। ଆମର ଯେତିକି ଆଜ୍ଞା ହୁଏ ଆମର ବନ୍ଧୁବାନ୍ଧବରେ ବଣ୍ଟନ କରାଯାଏ। ତାପରେ ଯାହା ହୁଏ ଆମେ ବି ଖାଉ ଆମ ଝିଅ ଆମର ଏପଟେ ସେପଟେ ଯେ ବନ୍ଧୁବାନ୍ଧବ ଅଛନ୍ତି ସବୁଆଡେ ଦେଇଦେଇଁକି ଆମେ ମାନେ ସମୀ ଙ୍ଗେ ନେଇକି ଆ ଆମେ ଆଜ୍ଞା ଚଳୁଛୁ ବୁଝିପାରିଲେ।
ଆଜ୍ଞା ଆଜ୍ଞା ବୁଝିପାରିଲି ବନ୍ଧୁ। ବନ୍ଧୁ ମୁଁ ଯଦି ବର୍ତ୍ତମାନ କଣ କହିଲେ ଆମ ଗ୍ରାମରେ ଏ ଲୋକଙ୍କୁ କହିବି ବୁଝିଲେ। କିଏ ଯଦି ଆପଣଙ୍କ ଗ୍ରାମ ଆଡେ ଯାଆନ୍ତି। ତାହେଲେ ଆପଣ ତାଙ୍କ ହାତ ରେ ମୋ ଲାଗି କିଛିଟି ସବୁଜ ପରିବା ପଠାଇବେ ବୁଝିଲେ।
ନିଶ୍ଚିନ୍ତ ନିଶ୍ଚିନ୍ତ ଆଜ୍ଞା। ଏଇଟା ଗୋଟେ କହିବା କଥା।
ନା ବନ୍ଧୁ ଆପଣ କି କି ପରିବା ପଠାଇବେ ଟିକେ କହିଲେ?
ଅ ମୁଁ ବାଇଗଣ ପଠେଇବି ଆପଣଙ୍କ ପାଇଁ। ବାଇଗଣ ସାରୁ ଆଜ୍ଞା। ତା ତାପରେ ହଉଛି ଆମର ଭେଣ୍ଡି ଏବେ ତ ଆଜ୍ଞା ଲଗେଇଛି। ଯେତେବେଳେ ହେଇଯାଉ ତାପରେ ଆପଣଙ୍କ ପାଇଁ ପଠେଇବି। ତାପରେ ଆ ଆମର ହଉଛି ଝୁଳଙ୍ଗ ଆଜ୍ଞା ହଁ ହଁ ଆଜ୍ଞା ଆମର ପୋଇ ଗଛ ପ୍ରବଳ ଅଛି ଆଜ୍ଞା।
ଆଜ୍ଞା ଟିକେ ପୋଇ ପତ୍ର ଟିକେ ପଠାଇବେ ବୁଝିଲେ।
ଆଜ୍ଞା ପୋଇ ଡଙ୍କ ଟିକେ ପଠେଇଦେବି। କଖାରୁ ଡଙ୍କ ଟିକେ ପଖେଇଦେବି ଆପଣ ଟିକେ ଚିଙ୍ଗୁଡି ଆପଣ ଆପଣ ଆଇଁଷ ଖାଆନ୍ତି ତ। ଆପଣ ଟିକେ ପକେଇ ଚିଙ୍ଗୁଡି ଫିଙ୍ଗୁଡି ପକେଇକି କରିବ ବଢିଆ ଲାଗିବ।
ନାଇଁ ନାଇଁ ଠିକ୍ ଅଛି ବୁନ୍ଧୁ। ବୁଝନ୍ତୁ ଆମେ କଣ କହିଲେ ଆମ ଘରେ ଟିକେ କଣ କହିଲେ ପୋଇ ପତ୍ର ଖାଇବାକୁ ବହୁତ ଭଲ ପାଆନ୍ତି ବୁଝିଲେ।
ଆଜ୍ଞା।
ତ ଆପଣ ଟିକେ ପୋଇଟି ମନେକରି ପଠେଇବେ।
ଆଜ୍ଞା।
ଆଉ ବନ୍ଧୁ ଆପଣ ଆଡେ ସବୁ ଚାଷ କଲେଣି। ନା ଚାଷ ହେଇନି ଏ ପର୍ଯ୍ୟନ୍ତ।
କି ଚାଷ ଆଜ୍ଞା କହିଲେ? ପରିବା ଚାଷ।
ନାଇଁ ନାଇଁ ବନ୍ଧୁ ଧାନ ଚାଷ ଜାଣିନାହାନ୍ତି ଆପଣ।
ନାଇଁ ନାଇଁ ଆଜ୍ଞା ଏବେ କିଛି ଆରମ୍ଭ ହେଇନି ଆଜ୍ଞା।
ବର୍ତ୍ତମାନ ବନ୍ଧୁ ବହୁତ ଲେଟ୍ ହେଇଗଲାଣି ବୁଝିଲେ। ଯାହାକି ସମ ସ୍ତଙ୍କର ରଜ ପରେ ପରେ ଚାଷ ବାସ ଷ୍ଟାର୍ଟ ହୋଇଯାଏ। କାରଣ ବର୍ତ୍ତମାନ ତ ବର୍ଷ ବର୍ଷା ଦିନ ମାନେ କହିଲେ ବର୍ଷା ଦିନର ବହୁତ ଦିନି ପରେ ବର୍ଷା ହେଲା ବୁଝିଲେ। ସେଥିପାଇଁ ମଧ୍ୟ ଚାଷୀ ମଧ୍ୟ ବହୁତ ହଇରାଣରେ ଅଛନ୍ତି।
ଆଜ୍ଞା।
ଯା ମଧ୍ୟ ଆମକୁ ଭ ଭଲ ଲାଗୁନାହିଁ। ଆମ ଗ୍ରାମରେ ତ ଚାଷୀ ବହୁତ ହଇରାଣ ଅଛନ୍ତି ବୁଝିଲେ। ସାର ପାଇଁ ମଧ୍ୟ କାନ୍ଦୁଛନ୍ତି। ବର୍ତ୍ତମାନ ତ ସରକାର ନିୟମ କରିଦେଇଛି ସାର ମଧ୍ୟ ଆପଣଙ୍କୁ ମାଗଣାରେ ମିଳିବ ବୁଝିଲେ। ଯାହାକି ଏକ ବହୁତ ଭଲ ଭଲ ନିୟମ ବୁଝିଲେ।
ଟିକେ ଭଲ ଖବର
ଆଜ୍ଞା ଆମର ମଧ୍ୟ ବନ୍ଧୁ ସାର ମିଳିଛି ବୁଝିଲେ।
ଆଜ୍ଞା।
ଆମର ସାର ମିଳିଛି ହେଲେ ଆମର କିଏ ଆଣିବାକୁ ଯାଇନଥିଲେ ବନ୍ଧୁ ବୁଝିଲେ। ସେଥିପାଇଁ ଆମକୁ କାଲି ମଧ୍ୟ ଯିବାକୁ ପଡିବ। ଯାହାକି ଧାଡିରେ ଠିଆ ହେବାକୁ ପଡିବ ବହୁତ ସମୟ ଅ ଅପେକ୍ଷା କଲା ପରେ ଆମ ପାଳିଟି ଆସିବ କାରଣ ଆଜି ଯଦି ଆମେ ଯାଇଥାନ୍ତୁ ଆମକୁ ଯଥାଶୀଘ୍ର ମିଳିଯାଇଥାନ୍ତା କିନ୍ତୁ ଆମର କିଛିଟା ଭୁଲ ପାଇଁ ଆମେ ଯାଇପାରିଲୁ ନାହିଁ କାରଣ ବନ୍ଧୁ ବୃଷ୍ଟିପାତର ପରିମାଣ ଆମ ଗ୍ରାମରେ ବୋହୁ ମାତ୍ରାରେ ବୁଝିଲେ ତ ସେଥିପାଇଁ ବନ୍ଧୁ ଆମେ ଟିକେ ଯାଇ ପାଇଲୁ ନାଁ ଆଜି ଏବଂ ସାରଟି ଆଣିପାଇଲୁ ନାହିଁ ତ କାଲି ମଧ୍ୟ ଆମେ ଗଲେ ନୂଆ ଲୋକ ଥିବେ ତାଙ୍କ ଆଗରୁ ତ ଆମେ ଆଣିପାରିବୁ ନାହିଁ ବୁଝିଲେ ନା।
ଆଜ୍ଞା।
ବର୍ତ୍ତମାନ ତ ଲୋକ ଏଭଳି ହେଇଗଲେଣି ଯେ ଆପଣଙ୍କ ପରିସ୍ଥିତି ମଧ୍ୟ ବୁଝିବେ ନାହିଁ ଆପଣ କାଇଁ ଆସି ପାଇଲେନାହିଁ
କି କେହି କିଛି ବୁଝିବେନି ଆଜ୍ଞା ଆପଣ କାହାକୁ ଆପଣଙ୍କ ପରିସ୍ଥିତି ଟା ଶୁଣେଇବେ।
ସେଇ କଥା ବନ୍ଧୁ ତ ବନ୍ଧୁ ଆପଣ କଣ ସବୁ ସବୁଦିନ ରାତିରେ ରାତିରେ ଡେରିରେ ଶୁଅନ୍ତି?
ନାଇଁ ନାଇଁ ଆଜ୍ଞା ସେମିତି ଟିକେ କଷ୍ଟରେ ଅଛି ଯନ୍ତ୍ରଣା ଟିକେ ହଉଛି ସେଥିପାଇଁ ବସିଛି ଆଜ୍ଞା। ସେମିତିରେ ମୁଁ ଜଲଦି ଶୋଇପଡେ
ଆପଣ ଦେହ ଭଲ ନାହିଁ ଆପଣ ଅସୁସ୍ଥ ଅଛନ୍ତି କି?
ଆଜ୍ଞା ଅସୁସ୍ଥ ଅଛି ଆଜ୍ଞା ଟିକେ।
ତ, ବନ୍ଧୁ ଆପଣ, ଆପଣଙ୍କର କଣ ହେଇଛି ଦେହ ଟିକେ କହୁନାହାଁନ୍ତି।
ମୋର ଆଜ୍ଞା ଟିକେ ମୁଣ୍ଡ ବଥା ହଉଛି ମୁଁ ଆଜ୍ଞ ଆଜି ଯାଇଥିଲି ଟିକେ ବୁଲିଆକୁ। ବୁଲିବାକୁ ଯାଇଥିଲି ତ, ଆଜ୍ଞା ସେମିତି ବଜାର ଯାଇଥିଲି ବୁଲିବାକୁ। ତାପରେ ଆମ ଘର ପାଖରେ ମାନେ ଅଳ୍ପ ବାଟରେ ଆମର ଛତିଆ ବଟ ଅଛି। ତ ମୁଁ ଭାବିଲି ଜଗନ୍ନାଥ ମହାପ୍ରଭୁଙ୍କୁ ଟିକେ ଦର୍ଶନ କରିଦେଇ ଆସିବି ମୁଁ ଯାଇଥିଲି ତ ଆମ ମାନେ ବାହାନରୁ ଯେମିତି ଓହ୍ଲେଇଲି ସେମିତି ବର୍ଷା ଟିକେ ହେଇଗଲା। ବୁଝିପାରୁଛନ୍ତି ବର୍ଷା ହେଇଗଲା ସବୁ ମୁଁ ଆଜ୍ଞା, ମୁଁ ଆଜ୍ଞା, ଭିଜିଗଲି ମୋ ମୁଣ୍ଡରେ ଟିକେ ପାଣି ବାଜିଗଲା ତା ସେଇଠୁ ଆଜ୍ଞା ମୁଣ୍ଡ ବିନ୍ଧୁଛି ତାପରେ ଦେହ ଟିକେ ଖରାପ ହେଇଯାଇଛି ଜର ଜର ଟିକେ ଇଏ ହଉଛି ଆଉ ଦୁଇଥର ଝାଡା ବି ହେଇସାଇଲିଣି। ସେଥିପାଇଁ ଆଜ୍ଞା ବସିଛି ଆଜ୍ଞା ନିଦ ହଉନି।
ଆପଣ ଆପଣ ନିକଟସ୍ଥ ମେଡିକାଲ ଗଲେ ନାହିଁ କଣ ପାଇଁ?
ନାଇଁ ନାଇଁ ଆଜ୍ଞା ଏ ମାନେ ଆପଣ ବୁଝିପାରୁନାହାନ୍ତି। ଏବେ ଏବେ ଖରା ଯାଇଛି ସାଙ୍ଗେ ସାଙ୍ଗେ ଏବେ ବର୍ଷା ତ ମାନେ ହଁ କଣ ହୁଏ କହିଲେ ଆଜ୍ଞା ଆମର ଇଏ ଟା ବଢିଯିବ ମାନେ ଦେହଟା ବେଶୀ କରି ଖରାପ ହେଇଯିବ ଏବେ ଥଣ୍ଡା ଗରମ ମଣିଷ ଯଦି ସହିବ ସାଙ୍ଗରେ ଏବେ କିଛି ଦିନ ତଳେ ଗରମ ସହିଥିଲେ ଏବେ ଥଣ୍ଡା ବାଜିଯାଇଛି ମାନେ ଔଷଧ ଯୋଉ ଆପଣ କହୁଛନ୍ତି ମାନେ ଔଷଧ ଦୋକାନରୁ ନେଇକି ଆସିବା ଔଷଧ ଖାଇଲେ ରୋଗ ଟା ବେଶୀ ବଢିଯିବ ତ କିଛି ସମୟ ସହିଯିବା କାଲି ପହର ଦିନ ଭିତରେ ଯଦି ନ କମେ ତାହେଲେ ମୁଁ ଔଷଧ ଟିଏ ଖାଇଦେବି।
ଆଜ୍ଞା, ଆଜ୍ଞା ନା ଆପଣଙ୍କର ଚିନ୍ତାଧାରା ଟା ବହୁତ ଭଲ ବୁଝିଲେ, ବର୍ତ୍ତମାନ ତ ଔଷଧ ଔଷଧ ମଧ୍ୟ ଭଲ ଆସୁନାହିଁ ଆପଣ ମଧ୍ୟ ଔଷଧ ଖାଇବାକୁ ଭଲ ପାଆନ୍ତିନି ଯାକି କି ମତେ ବହୁତ ଭଲ ଲାଗିଲା ଶୁଣିକି, ବୁଝିଲେ।
ଆଜ୍ଞା।
ବନ୍ଧୁ ଯଦି ଅଧିକ ଦେହ ଆପଣଙ୍କର ଖରାପ ହୁଏ ତାହେଲେ ଆପଣ ନିଶ୍ଚୟ ଟିକେ ଔଷଧ ଖାଇବେ ବୁଝିଲେ, କାରଣ ଦେହଟି ଅଧିକ ଖରାପ ହେଇଗଲେ ଆଉ ଆପଣଙ୍କୁ ଭଲ ଲାଗିବନି ବୁଝିଲେ ତ ବନ୍ଧୁ ନିଶ୍ଚୟ କଣ କହିଲ ଡ ପରାମର୍ଶ ନେଇ ଆପଣ ମେଡିସିନ ଖାଇବେ ଆପଣ କୌଣସି ଦୋକା ଚ ମାନେ କଣ କହିଲେ ଦୋ କାନରୁ କିଣି ଆଣିବେ ନାହିଁ ଆପଣଙ୍କ ଅସୁବିଧା କହିକି ବୁଝିଲେ।
ଆଜ୍ଞା।
ଆଉ ବନ୍ଧୁ ଶୁଣନ୍ତୁ, ଆମର ଆଜି ରାତ୍ରିରେ ଆଇଁଷ ହେଇଥିଲା ବୁଝିଲେ।
ଆଜ୍ଞା,
ଆପଣ, ଆପଣ ତ ଆଇଁଷ ଖାଆନ୍ତିନି ଆପଣ ଥରେ କହିଥିଲେ ବୁଝିଲେ,
ଆଜ୍ଞା,
ବନ୍ଧୁ ଆପଣ ଆଇଁଷ ଖାଆନ୍ତିନି ଆପଣଙ୍କ ଘରଲୋକ କଣ ଆଇଁଷ ଖାଆନ୍ତିନି?
ହଁ, ଆଜ୍ଞା, ଆମ ଘରେ ସମସ୍ତେ ଖାଆନ୍ତି।
ତ, ବନ୍ଧୁ ଆପଣଙ୍କର କଣ ବାସନ ଅଲଗାଥିବ।
ନାଇଁ, ନାଇଁ, ଆଜ୍ଞା ସେମିତି କିଛି ନାଇଁ ଆମର ଆଇଁଷ ଯୋଉ ଆମର ଆଇଁଷରର ପାତ୍ର ଅଲଗା ତାପରେ ଆମର ଅ ଯୋଉ ଆମର ଯୋଉ ପାତ୍ର କିଣି ଯୋଉ ମିଳୁଛି ମାନେ ଆମର ତ ଷ୍ ବାସନରେ ଖାଉଛି ଆଉ ଗୋଟେ ପାତ୍ରଯୋଉ ମିଳୁଛି ସେ ପାତ୍ର ତ୍ରରେ ଆମର ଆଇଁଷ ଖାଇ ଖିଆଯାଏ ବୁଝିପାରୁଛ ତ ଆଉ ଆଇଁଷ କଢେଇ ଆମର ଅଲଗା ସବୁ ଅଲଗା ଆଜ୍ଞା,
ନାଇଁ ନାଇଁ ଆଜ୍ଞା, ବୁଝିପାଇଲିି ତ ବର୍ତ୍ତମାନ ବନ୍ଧୁ ସମସ୍ତେ ଲୋକଙ୍କର ଏମିତି ଥାଏ ଯେ ଜଣେ ଜଣେ ଆଇଁଷ ଖାଆନ୍ତିବି ତାଙ୍କ ଲାଗି ଅଲଗା ବାସନ ହୁଏ ବୁଝିଲେ।
ନାଇଁ, ନାଇଁ, ଆଜ୍ଞା ଆମର ସେମତି କିଛି ନାହିଁ।
ନାଇଁବନ୍ଧୁ ବୁଝିପାରୁଛି କିନ୍ତୁ ବର୍ତ୍ତମାନ ସମସ୍ତଙ୍କର ତ ବନ୍ଧୁ ଏମିତି ହୁଏ ମୁଁ ଶୁଣିଛି ବୁଝିଲେ, ଯାହା ଫଳରେ ଘରେ ଜଣେ ଜଣେ ଆଇଁଷ ଖାଆନ୍ତିନି ଆମ ଘରେ ମଧ୍ୟ ଆମିଷ ଖାଆନ୍ତିନି ଭଡ଼ା ଘର ଚଳାଚଳ ପାଇଁ ବହୁତ ଅସୁବିଧା ହେଲା ବୋଲି ସିଏ ବର୍ତ୍ତମାନେ ବାହାରେ ରହୁଛନ୍ତି ବୁଝିଲେ।
ସେ ବନ୍ଧୁ ମଧ୍ୟ ଚାକିରି କରିଛନ୍ତି ତ ବୁଝିଲେ। ସେଥିପାଇଁ ବାହାରେ ଯାଇ ଚଳାଚଳ କରୁଛନ୍ତି ଆଉ ସେ ତାଙ୍କ ବା ଏକୁଟିୟା ଲୋକ ବନ୍ଧୁ ନିଜେ ଘରେ ରୋଷେଇ ଖାଉଛନ୍ତି ସେ ଡରିକି ମଧ୍ୟ କୌଣସି ହୋଟେଲ ରୁ ଖାଉନାହାନ୍ତି କାରଣ ଆପଣ ଜାଣିଛନ୍ତି ହୋଟେଲ ବାଲାଙ୍କର ଠିକି ନାହିଁ। ସେ କେତେବେଳେ ଆଜ୍ଞା ଆଇଁଷ ବାସନ ହଉ କିମ୍ବା ଆଇଁଷ ହଉ ପକେଇ ପକାଇ ଦେବେ ଆପଣ କଣ ଜାଣିପାରିବେ?
ନାଇଁ ଆଜ୍ଞା।
ତ ସେଥିପାଇଁ ବନ୍ଧୁ ସିଏ ମଧ୍ୟ ବାହାରୁ ଖାଆନ୍ତି ନାହିଁ। ବାହାର ଖାଦ୍ୟ ଖାଆନ୍ତିନି ଘର ଖାଦ୍ୟ କେବଳ ନିଜେ ତିଆରି କରି ଖାଆନ୍ତି ବୁଝିଲେ,
ଆଜ୍ଞା,
ତ, ବନ୍ଧୁ ଶୁଣନ୍ତୁ ରାତ୍ରି ତ ବହୁତ ହୋଇଗଲାଣି ବୁଝିଲେ,
ଆଜ୍ଞା,
ମତେ ତ ଆଜ୍ଞା ବନ୍ଧୁ ଜୋରରେ ନିଦ୍ରା ଲାଗିଲାଣି ଆପଣଙ୍କୁ ବନ୍ଧୁ ନିଦ୍ରା ଲାଗୁଛି।
ନାଇଁ, ନାଇଁ, ଆଜ୍ଞା, ମୋରତ ମୁଣ୍ଡ ବଥା ହଉଛି ମୋ ଇଏ ହଉନି, ଆଜ୍ଞା ମୋ ମା, ଡାକିଲେଣି ମୁଁ ରଖୁ ଖୁଛି ଆଜ୍ଞା ରହୁଛି ନମସ୍କାର।
ଆଜ୍ଞା, ବନ୍ଧୁ ମୁଁ ରଖୁଛି ରୁହନ୍ତୁ।